ହ୍ୟାଲୋ ହଁ ନମସ୍କାର କାରୟା ଆପକୁ
ଆଜ୍ଞା।
ହ୍ୟାଲୋ। ଆ ସାର୍ ଏଇ କହୁ ଯେ ଆମେ ଯୋଉ ନିତିଦିନିଆ ଖାଦ୍ୟ ଖାଉଚେ
ହୁଁ।
ଯେମିତି କିି ଭାତ ହଉ କି ରୁଟି ହଉ କି ଚାହା ବି
ହ
ରୁଟି ଆମର କେତେ ପ୍ରକାରଆ ଖାଇପାରିବା ମାନେ ଖାଲି ଅଟା କି ଜଅ, ମାଣ୍ଡିଆ ଏଗୁରା ସବୁ
ହଁ ନିଶ୍ଚୟ ଭାବରେ ଆମେ
ଆ ଏବେ ଦେଖନ୍ତୁ ଏଇ ଯୋଉ ଏବେ ଯୋଉ ଖରା ଗ୍ରୀଷ୍ମ ଦିନ ଗଲା ସେଥିରେ ତ ଆମେ ଟିକେ ମତେ ଟିକେ କାମ। ଫୋ ଥିଲା ବା ଯେହେତୁ ଆମେ ନିତି ଦିନେ। ସେ କର୍ମ ମୟ କରିବାକୁ ପଡିବ ସେ ଆ।
ହୁଁ।
ବସ ଜନ କହିଥିଲେ କିନ୍ତୁ ଆମେ ଯଦି କିଛି ତ ଅର୍ଥ ଉପାର୍ଜନ ନ। କଲେ ଆମକୁ ଖରାରେ ଯିବାକୁ ପଡିଲା ଏକା ଖାରାରେ ରହିବାକୁ ପଡିବ ସେଥିରୁ। ମୁଁ ଦେଖିଥିଲି। ଯଦି ଆମ ଯାହା ଖାଇକି ଯାଇଥିଲି ମତେ ଭାରି ଶୋଷ ଲାଗେ ପାଣି ଜଳଫର ଧରିକି ଯାଇଥାଏ। କିନ୍ତୁ ଯେତେବେଳେ ଗୋଟେ ମାଣ୍ଡିଆ ଆମର ଏପଟେ ଯୋ ବ୍ୟବହାର ହଉଥିବା ଯାଉ ବୋଲି କହୁଛନ୍ତି। ସେଟା କରି ଖାଇକି ଯାଇଥିବି ଆଉ ଟିକେ ସେ ଧରିକି ଯାଇଥିବି। ଯିବି ଗଲେ ମତେ ସେତେ ଆଉ। ଆମ ଶରୀରରେ ଯୋଉ ଡିହାଇଡ୍ରେସନ ଦୁର୍ବଳିଆ, ଦୁର୍ବଳିଆ ଲାଗିବା କଥା ସେଟା ଲାଗେନି। ହଁ ଏଇ ଭଲ ନାଇଁ ଏ ଦୁର୍ବଳିଆ ଲାଗେନି ଘରକୁ ଆସି। ସେ ସନ୍ଧ୍ୟାବେଳୁ ସେ ଫ୍ରି ହେବା ଲାଗିବ ଯେମିତି ଆଉଥରେ ଖାଇବା କଥା ଖାଇବେ କିନ୍ତୁ ଅନ୍ୟ ଯଦି ଶୁକୁଆ ଫା। ଅଧିକ ଖାଇକି ଯାଇଥିବି ମ। ତ ସେପଟ ଟା ପୁରା ସ୍ପା ପାଣି, ପାଣି ପୁରିଥିବି ଏତେ ପରିମାଣ ପାଣି ତ ପେଇ ପା। ଫି, ଫି ମିଳିବା କେତେ ସେରେ ସେଥି ମତେ ଦେହଟା କେମିତି, କେମିତି। ସେଇଟା ଭଲ କାମ କରୁଥିଲା ଆମେ ଯା ଯାଉଟା। ଗୋଟା ପୁରା ଭଲ ଦେଇଯାଏ ଖରା। ତା ଦିନେ ତ ଆମ ଦଉଛି ମୁଁ ଯାହା ନିଜେ ଅଙ୍ଗେ ଲିଭେ।
ହଁ ଏଭଳିଆ ଅମୃତ ଭଳିଆ କାମ କରେ ନା କି।
ହଁ ଅମୃତ ଭଳି କାମ କରେ ଖରା ଦିନ ଆଜ୍ଞା ଆଜିକା ଯୁଗରେ ତ ଏ ଯୋଉ। ଫାଷ୍ଟ ଫୁଡ, ଜଙ୍କ ଫୁଡ ବିକ୍ରି ହେଲେ ମଧ୍ୟ କିଛି ବ୍ୟକ୍ତି ଭଲ ବ୍ୟ। ଭଲ କରୁଛନ୍ତି। ଏଇ, ଏଇ ତୁ ମାଣ୍ଡିଆ କରିକିରି ବିକ୍ରି କରୁଛନ୍ତି ଦହି, ଫହି ପକେଇକିରି। ବିକ୍ରି କରୁଛନ୍ତି। ବେଶୀ ରେଲେ ନିଅନ୍ତି ନି ଦଶ ଟଙ୍କା, ପାଞ୍ଚ ଟଙ୍କା ଏପରି ଆପଣ ଗୋଟେ। ଜଳଖିଆ ଦେହେ ରେ ଫାଷ୍ଟ ଫୁଡ ଖାଇବା ଗଲେ। ତିରିଶି ଟଙ୍କାରେ ଖାଇବେ ଇଏ ତା ଆପଣ ଯଦି ଗୋଟେ ପନ୍ଦର, କୋଡିଏ ଟଙ୍କାରେ ଖାଇ ଦେଇଥିବେଲେ ଆପଣଙ୍କ ପେଟ ପୁରା ଫୁଲୁ।
ମାଣ୍ଡିଆ ବି।
ହେଲେ ଆମେ ଯୋଉ ଅଟା ଟା କରୁଛେ ଅ। ରୁଟି କରୁଛେ ଅଟା ସେ ଅଟା ଦେହେରେ ଆମେ ମାଣ୍ଡିଆ, ବାଜେରା ମିଶେଇ ପାରିବା। ହୁଁ ଛୋଟ ଛୁଆଙ୍କୁ ଆମେ ଦେଇପାରିବା ନା ମାଣ୍ଡିଆ।
ହୁଁ ସେମାନଙ୍କୁ ଦେଇପାରିବା ତାପରେ ଆମର। ମାଣ୍ଡିଆ ରେ ତ କେକେ ମଧ୍ୟ ପ୍ରସ୍ତୁତ ହଉଛି ପିଠା ମଧ୍ୟ। ପ୍ରସ୍ତୁତ ହଉଛି ବିଭିନ୍ନ କା। ହଁ ସବୁ କ୍ଷେତ୍ର ରେ ମାଣ୍ଡିଆ ମିଶେଇ କିରି କରିବା।
ଛୋଟ ଛୁଆ ଟିକେ ଖାଇବାକୁ ନାରାଜ ହୁଅନ୍ତି କାରଣ ସେଟା ଟିକେ ଟେଷ୍ଟେ ଲାଗେନି ପାଟିକି ସ୍ୱାଦ ଲାଗେନି।
ହଁ କିନ୍ତୁ ତାଙ୍କୁ ଆମେ ଯଦି ସାଧାରଣତଃ ଆମେ ଦେଖନ୍ତୁ ବାହାରେ କେକ୍ ଖାଇବାକୁ ପସନ୍ଦ। କହୁଛନ୍ତି ସେଇଗତିରେ ଆମେ ଯଦି। କେକ୍ ପ୍ରସ୍ତୁତ କରିବ ଏଇ ଯୋଉ ମାଣ୍ଡିଆରେ କେକ୍ ମଧ୍ୟ ତିଆରି ହଉଛି। ସେ କେକ୍ ଦେବା ମାଣ୍ଡିଆ ରେ କେକ୍ ଗୁଡ ପକେଇଦେରା କରିଥାନ୍ତି ଗୁଡ ପକେଇକିରି। କଥାହଉଛନ୍ତି ସେ କେକ୍ ଟାଇପିର ଭଲ ଲାଗେ କିନ୍ତୁ ଏଇଟା। ବୋଧେରେ ଇଏ ବେଶୀ ସମୟ ରହେନି ଯେହେତୁ ଇଏ ଭଲ ଜିନିଷ କାଣେ କେମିକାଲ ବେଶୀ ନପକେଇି ଥିବା ଯେହେତୁ ସେ ଗୁଡ଼ିକ କଣଯେ ଏଗୋଟେ ନିର୍ଦ୍ଦିଷ୍ଟ ଟାଇମ୍ ଭିତରେ ପଡ଼ିଯିବାର ଅଛି କିନ୍ତୁ ଏବେ ପେକ୍ କରିକି ବିଭିନ୍ନ ହଁ ପେକ୍ କରି ଗ୍ୟାସ୍ ପକେଇକି ଦେଇପାରନ୍ତି ସେ ରଖିଥିବେ ଆଉ ସେ ଭିତରେ କ କଣ ଜୀବନ ନିଛବ ସକ୍ତି ହେଇଯିବେ କିମ୍ବା ନହେଥିଲେ ଆମେ ଗାଡ଼େ
ହଁ ଏବେତ
ଉଷୁକ୍ ରେତେ
ହଁପା ତେଲବି ଏବେ ଭାଲାଣି ସବୁ କେମିକାଲ୍ ମିଶୁଛି ଖାଇବା ତେଲ ମାନଙ୍କରେ। ତେଲବି ଖାଇବାକୁ ବହୁତ୍ ଡ଼ର ଲାଗୁଚି।
ଆମେ ଦୋଉ ପୁରା ଏଭଡ଼ କରିଦିଅ ପୁଅ ଦୂରେଇଯା ପାଞ୍ଚଟି ବିର୍ଷା ଏଟା ଖାଦ୍ୟ ଭିତରେ ତେଲ
ହେଲେ ତେଲ ନଖାଇଲେ କେମିତି ରହିପାରିବାଯେ
ନାଁ ନାଁ ରହି ପରିବାନାଁ ତେଲ ଆଁ
ତା ବଦଳରେ ଆମେ ଘିଅ ବ୍ୟବହାର କରିବା
ଶୁଣନ୍ତୁ?
ହୁଁ।
ଘିଅ ଆପଣ ଓରିଜନାଲି ପାଇପାରିବେ କୋଉଠି? ସେ ଘିଅ ମତେ ବେଶୀ ବ୍ୟବହାର କରିବା ଠିକ୍ ନୁହେଁ ମଧ୍ୟ କାରଣ ଦେଶୀ ଗାଈ ଦେଶୀ ଗାଈ ଘିଅ ପାଇ ପାରିବେନି ଆପଣ କୋଉଠି ବି ମିଡ଼ିଆରେ ସବୁ ହବ ସମ୍ଭବ ନାଇଁ ଆପଣ ଯାଇ ଯାଇକିରି କାଆକୁ ତା ହଁ ଆପଣ କେମିତି ଜାଣିପାରିବେକି ଇଏ ଗାଈ ଆପଣ ନିଜେ ଗାଈ ରଖିଥିବାର ଅଛିଜେ ଦେଶି ଘିଅ ବୋଲି ଜାଣିପାରି ନହେଲେ ଆପଣ ନିଜେ ଗାଈ ନରଖିଲେ ଯାଆ ଠାରୁ ମଧ୍ୟ ଆଣିବେ ଆପଣ ହେଁ ସେ ମିଶ୍ରି ତ ଘିଅ ଦେବାଟା ଦେବ। ପଇସା ସେଠି ଚିନ୍ତା ଆପଣପାଙ୍କ ନାଇଁ ମୋଁ ଯଦି ତିନି ହଜାର ଅଛି ହେଲେ ମୁଁ ଆପଣଙ୍କୁ ଛଅ ହଜାରେ ଦେଇ ଥିନା ମତେ ଭଲ ଦେଇ ଦଉଚି କେବେହେଲେ ଦବ ନାହିଁ। ଆମେ ନିଜେ ଆଖିରୁ ଦେଖି ଦେଇକା ଆମେ ତାକୁ ପରିକ୍ରମ କରିପାରିବା। ନିଶ୍ଚୟେ ନିଶ୍ଚୟ। କିନ୍ତୁ ସିଏ ଯୋଉ କହିଥିଲେ ଡକ୍ଟର କହିଲେ ଯେ ପାଞ୍ଚଟି ଜିନିଷ ଖାଦ୍ୟ ବିଷାକ୍ତ ଖାଦ୍ୟ ଭିତରେ ଲୁଣ ମଇଦା ଚିନି ତେଲ ଗୋଟେ କଣ ଗୋଟେ ମୋରତ ମନେ ପଡ଼ୁନି ଏତିକି ଜିନିଷ ଯେତେ ଦୂରେଇପାରିବ। ଯେତେ ପରିମାଣରେ ଚିନି କମେଇବ ଚିନିଟା ଆବଶ୍ୟକ ନାହିଁବି କହିଲେ କିଛି
ଚିନିତ ମାନେ କହୁଚି ଟୋଟାଲି ମାନେ ତିରିଶି ପରେ ତିରିଶି ପରେ ଟୋଟାଲି ଚିନି ପୁରା ବନ୍ଦ କରିଦବାକୁ ଖାଇବାନି।
ତିରିଶି ପରେ ହଁ ଖାଇବାର ବନ୍ଦ କରିବାକୁ କହିଚନ୍ତି ସତ କିନ୍ତୁ ତିରିଶି ତଳବୁ ମଧେ ଚିନିଟା ବେଶୀ ଭଲ ନାହିଁ ଚିନି ଠିକ୍ ନୁହେଁ ଆଜ୍ଞା। ଆଗ ଆଗେ ମୁଁ ତ ଯାଣିନି ଟିକେ ଟିକେ ମୋର ଅଛି ତା ପୂର୍ବରୁ ମୁଁ କଥା କହୁଚି ଆମ ବାପା ମା ମାନେ କହୁଥିଲେ ତାଙ୍କେ ସେତେବଳେ ସବୁ ଗୁଡ଼ ଆକ ବ୍ୟବହାର କରୁ ଚିନି ସେତେ ନଥିଲା। ବେଶୀ ଗୁଡ଼ ଏପରି କ୍ଷୀରି ମଧ୍ୟ ଗୁଡ଼ରେ ହୁଏ। ମନ୍ଦିର ଗୁଡ଼ଗଜ ଭୋଗ ମଧ୍ଯ ଗୁଡ଼ରେ ଖିରି। ହଁ ଏବେ ଯୋଉ ଗୁଡ଼ ହେଲେ ଆସୁଚି ସବୁ ଗୁଡ଼ ଠିକ୍ ନାହିଁ। ନେଁ ଯେ ଆମେ ଭଲ ଭଲ ପୁଡ଼ ବୋଲି ଦେଖୁଛେ ସେୟା ଟି ପୁରା ସିଏ ମଧ୍ୟ ଠିକ୍ ନାହିଁ ଇଧା କଲୁ ମନା କଲେ ଆନ୍ ଡ଼କ୍ଟର ତମେ ପ୍ର ପ୍ରକୃତିର ଭଲ ଗୁଡ଼ଟା ଏ ଚିିନି ଟାଇପିର ଗୁଡ଼ଟା ଏମିତି ସେ ଠିକ ନାହିଁ କିନ୍ତୁ ଗୋଡ଼ଟା ଟା ଗୋଡ଼ଟା ଓ ଆଁଛ ମିଠା ପୁଳାଏ ଭ ଏତେ
ହଁ
ମିଠା ବିଷାକ୍ତ ବିଷାକ୍ତ ଏଟା
ତୋ ଛୁଆଁଙ୍କ ପାଇଁ କଣ ଭଲ ମିଶ୍ରୀ ଭଲ ନା ଗୁଡ଼ ଭଲ ଚିନି ତ ମନା କରନ୍ତି ଡ଼କ୍ଟରରୁ ଦବା ପାଇଁ
ନାଇଁ ଗୁଡ଼ଏ ମିଶ୍ରିଟାକୁ ଉ ମୁଁ କହିହବନି ମିଶ୍ରୀରେ ଆମେ ଲୋ ଭଲ ପାଇବା ହେଲେ କିଛି କେରାଏ ଏନାଁ ପାରିବେ ଯଦି ଗୁଡ଼ ହିଁ ଦିଅନ୍ତି। ଛୋଟ ଛୁଆ ଯଦି ତାଙ୍କ ପାଟି କି ଭଲ ଲାଗେ ଆଉ ଯଦି ଆମେ ଘରେ କି ଆମ ହଁ ସେଇ ମିଶ୍ରି ଚିନି ରେ ପ୍ରସ୍ତୁତ ହେଲାବେଳେ ଦେଖା ଯାଉଛି। ଆଉ ଯଦି ଯଦି ଆମେ ଛତୁଆ କରି ଆଣିଲେ। ତ ଗୁଡ଼ ମିଶାଇ ପାରିବାନି ନା ଏ ମିଶ୍ରୀ ବ୍ୟବହାର କରିବା ଆଉ। ଭଲ ମିଶ୍ରି ଟିକେ ମିଳିଯାଉଛି କହୁଛନ୍ତି। କି ଛତୁଆ ପିଲା ଛୋଟ ଛୁଆଙ୍କୁ ଛତୁଆ ରେ ଦେବା। ହେଲେ ମିଶ୍ରି ହି ବ୍ୟବହାର କରିକି ଛତୁଆ କରାଯାଏ। କରିବା ଚିନି ମିସେଇବା। ଆଉ ରହିଲା ଯେତେ ତେଲ ବିଶଣ ଡକ୍ଟରଙ୍କୁ ଆମେ ପଚାରୁୁ ଥୁନୁ ଦେଖୁଥିଲି। ସେ ବିଜ୍ଞା ପନ ରେ ହେଲେ ଆମେ ଯଉ ସୂର୍ଯ୍ୟମୁଖୀ ତେଲ ଇଏ ତେଲ ଖାଉ ଯଉ ରୁଚିଗୋଲ୍ଡ୍ କରୁ ନା ସେ ସେ ରୁଚି ଗୋଲ୍ଡ୍ ନୁହଁ ତ ନା ନୁହେଁଇ ଯଉ ଆମର।
ଫରଚୁନୁ
ଏଇ ଇଏ ଜିନିଷ ଜାଗା ଆମର ସୂର୍ଯ୍ୟମୁଖୀ। ତେଲ ରେ ଏଯାଏ କୋଉଟା ଆଇଲା କ ପାଟ୍ରା ଟା?
ହଁ।
ସେ ଯଉ ଆମର ଯଉ ରୁଚିଗୋଲ୍ଡ ମୃତ ଧାରଣ ଗୋଟେ କମ୍ପାନୀ ନା କହିବା କଥା ନାଇଁ ସେ ଯଉ ଗୋଟେ ଜଉ ଖୋଜାଟା ଗଛର ସେଇ ଟାଇପ୍ ତିଆରି କମ୍ ପଚେସ୍ ଆସିବା କଥା। ମୋଟା ମୋଟା ଆସେ। ସିଏ ତେଲ ସେ କହେ ଦେଖ ମାନେ ସୂର୍ଯ୍ୟନ୍ତି ଇଟା ଦେଖଛ ପୁରା ପତଳା ଅଛି ଦେଖଛ ଏ ତେଲ ଭଲ ସେ ଏଇଟା ଟିକେ ତେଲଟା ମୋ ଶସ୍ତା ଅଛି ମୋଟା ତେଲ ଟା ଇଏ ଦେହ ଖରାପ୍ ସେମିତି କି କିଛି ନାହିଁ ତମେ ଦି ଯା ତେଲ ଦେଖେ ତେଲ। ସବୁ ପାଇ କ୍ଷତିକାରାକ।
ମୁ ଟୋଟାଲ୍ ଉପରେ କହିବାକୁ ଗଲେ ଯେ ଉ ତେଲ ମସଲା ଟିକେ କମ୍ ଖାଇବ।
ଜଡ଼େ ହଁ ସେ ତେଲକୁ ପୁରା ଖରାପ୍ ବୋଲି କହିଛନ୍ତି। ଜଣେ କହିଲେ ଆମେ ସୂର୍ଯ୍ୟମୁଖୀ ତେଲ ଖାଉଛୁ।
କଉ ତେଲ ଭଲ ଖରାପ୍ ନୁହେଁ କିନ୍ତୁ ତେଲ ଟା କମ୍ କରିବ ଆଉ।
ହଁ ସେଟା ତ ଆମେ ଦୈନ ଦିନ ଯେତେ ପରିମାଣ କମେଇ ପାରିବେ। ସେତ ଭଲ ତେଲ।
ଯେତେ ଆମେ କମ୍ ୟୁଜ୍ କରିବା ଯେତେ ସାଧା ଖାଇପାରିବା ସନ୍ତୁଳା, ଡ଼ାଲମା
ହୁଁ ଏ ପ୍ରକାର ଖାଦ୍ୟ ଏ ସୁଷମ ଖାଦ୍ୟ ନା ସୁଷମା ଖାଦ୍ୟ ମଧ୍ୟ। ଆମର ଏ ତେଲଟା ଯଉ ଏପଡେ ନାଇଁ ଓଡ଼ିଆ ଖା ଆମ ବା ଗତ ବର୍ଷରେ ତାକୁ ଟିକେ ଛଣାଛୁଣି ଅଧିକ ଆମେ ଟିକେ ବା କଣ୍ଟ୍ରି କୁ ଯିବା ଦେଖିବ ତାଙ୍କ ତ ତେଲ ପୁରା ଆଭଏଡ଼ କରେଇଦିଅନ୍ତି।
ହଁ ସେଠି ତ ମାନେ କିଛି ମିଳେନି ସେଠି ଛଣାଛଣି ଜିନିଷ।
ନାଇ ତାଙ୍କର ସେଠି ଖାଇବେ ସେ କଉ ରୁମ୍ ରେ ସେ ସେଠି ଯଉ ଆମର ତେଲ ରେ ଜଦି ଭନ୍ ଟାଇପ୍ ଥିଲା ଟାଇପ୍ ର ସେ ଜାଗା ଖାଇବେ ପ୍ରାୟ। ସେ ଯଉ ଜିନିଷ ଆମେରିକା ଯାଆନ୍ତୁ ନନେ ଚୀନ୍ ଯାଇଥାନ୍ତୁ ଯ ତାହା ଅର୍ଥ ନାଇ ଚାଇନା ତ ଅନ୍ୟାନ୍ୟ ଜିନିଷ ତ ଖାଇବେ ସେ ଯିବେ କା ତାଙ୍କେ କୌଣସି ଜିନଷ ଛଡ଼ନ୍ତି ନାହିଁ।
ନାଇଁ ନାଇଁ ଏବେ ମାନେ ସୁପ୍ ଏ ଗୋଟେ ଷ୍ଟାଇଲ୍ ଆସେ ହଁ ନାଇଁ ନାଇଁ ଏବେ ସୁପ୍ ତା ଦେହରେ ତାଲେ ମସଲା କିଛି ନାହିଁ ନା। ଶାଗ ଟା ଦେବା ପାଇଁ ଭଲ।
କଣ ଖରାପ ଆମର ଆମର ଓଡିଆ ଖାଦ୍ୟ ଆଳୁ ଭର୍ତ୍ତା ବୋଲି କହୁଚନ୍ତି ଆ ଆପଣ ସେପଟେ ଆଉ କଣ କହୁଚନ୍ତି କହିପାରିବିନି। ଆଳୁ ଭର୍ତ୍ତା ଏପଟେ କହିବେ ଟିକେ ଏଇ ପକେଇକି ପିଆଜ ଟିକେ ଅଳ୍ପ ଶୋରଷ ତେଲ ପକେଇକି ଟାଇପ ର କହୁଚନ୍ତି।
ତା ଧିଅରେ ତ ପୁରା କମ ତେଲ ମସଲା ଡାଲି ଆଳୁ ଭର୍ତା
ଆ ଏବେ ତ ପଖାଳ ହଁ ଆମର ତ ପଖାଳକୁ ତ ଏବେ ସବୁ କଣ୍ଟ୍ରିଲେ ତାର ଭଲ ଗୁଣ କିଛି ବାହାର କଲେଣି। ତାର ତ ସେଥିରେ ଥିବା ବିଭିନ୍ନ ପ୍ରକାର ତାର ତାର ରୋଗ ପ୍ରତି ହଁ। କ ସେଥିରେ କାରଣ ହେଲା ଅଛି ତାର ରୋଗ ପ୍ରତି ରୋଦ ଶକ୍ତି ବଢିଥାଏ ପଖଳ ଦ୍ଵାରା। ସେ ଗୋଟେ ବକ୍ଟେରିଆ ନାଁଟରେ ମୋର ମନ କୋଉ ଟାଇପ ର ଉପକାରୀ ପ୍ରକ୍ରିୟା ଟା ତିଆରି ହଉଚି ଶରୀରେ ରୋଗ ପ୍ରତିରୋଧ ଶ ବଢେଇଥାଏ। ପଖାଳ ସମସ୍ତେ ଏବେ ରେକୋମେଣ୍ଡସନ କଲେଣି।
ହଉ ହଉ ସାର ଆପଣଙ୍କ ସାଙ୍ଗରେ କଥା ହେଇକି ଭଲ ଲାଗିଲା।
ହଉ ରଖୁଚି ମାମ ଧନ୍ୟବାଦ।